ହ୍ୟାଲୋ।
ହ୍ୟାଲୋ। ହଁ କୁହନ୍ତୁ?
କଣ କରୁଛୁ?
ଏଇ ବସିଛି।
ଆଉ କଣ ଖାଇଥିଲୁ ହଁ ମୁଁ ଏମିତି ବସିଛି ଆଉ ଆଉ
ଏଇ ଟିକେ ମୋମୋ ଆଣିକି ଖାଇଥିଲି ଆଉ। ଆ ତମେ କଣ ଖାଇଥିଲ?
ମୁଁ ବି ମୁ ଖାଇଚି ଆଉ ମୁ ଖାଇଚି।
ଆଉ ଆପଣଙ୍କ ଦିନ ଆଜି କିପରି କାଟିଲା?
ହଁ ସେମତି କଲ ଖରାପ ଆଉ। ଆଉ ତୁ ଏବେ କଣ କରୁଚୁ ଜବ୍ କରୁଚୁ ନା ପଢୁଚୁ ନା କଣ କରୁଚୁ।
ହଁ ପଢୁଚି ତ କିନ୍ତୁ ଏବେ ଗୋଟେ ପାର୍ଟ ଟାଇମ ବି କରୁଚି ଗୋଟେ କେ ଶିକୁଚି ଆଣ୍ଡ କେକ୍ ବି କରୁଚି ଏବେ।
ସବୁ ଶିଖିଗଲୁଣି?
ହଁ ଶିଖିଗଲିଣି ଆଉ।
କଣ ଙ୍କ ଶିଖି କହିପାରିବୁ?
ପ୍ରଥମେତ ବେସ ଟା ତିଆରି କରିବାକୁ ପଡ଼ିବ ତାପରେ ତା କ୍ରମକୋଡ଼ ତିଆରି କରିକି ତା ଫିନିଶ ଟ କରିବ ତାପରେ ତା ଡିଜାଇନ ତା ଉପରେ କରିବ। ଅ ପ୍ରଥମେ ଏ ଯୋଉ ବେସ କିପରି ତିଆରି କରିବ କହିଲ? ଅ ଉ ତେଲ ଦ ବ ତାପରେ ଇଏ ତା ବେକିଂ ସୋଡ଼ା ତା ପାଉଡ଼ର ତିଆରି କରିବାକୁ ହେଲେ ମାନିଲା ପଟ ହଁ। ତା ପାଇଁ ଭାନିଲା ପାଉଡ଼ର ଅଛି ଆଉ ଯଦି ଚକଲେଟ୍ କରିବ ଚକଲେଟ୍ ପାଉଡ଼ର ଆଉ। କିନ୍ତୁ ଯଦି ଆମେ ତାର ଅଲଗା କିଛି ଫ୍ଲେବର୍ କରିବା ତ ତା ପାଇଁ ତା କ୍ରସ୍ ଗୋଟେ ଆସୁଛି ତ ସେଗୁଡ଼ା ପକେଇକି କରିବା ଆଉ।
ଆଉ ସବୁ ସ୍ଲାଇସ ପୁଡୁଥିବ ତ ଏ ମାନେ ଫ୍ରୁଟସ ହେରିକା?
ହଁ ହଁ ଫ୍ରୁଟସ ହେଇକା ବି ପଡୁଚି ତମ ଇଛା ତମେ ଯେତେ ପ୍ରକାର ତମେ କରିପାରିଲ ଆ କରିପାରିବ ଆଉ ସେମତି କିଛି ନାହିଁ।
ସବୁଠୁ କୋଉଟା ଭଲ ଲାଗେ ମାନେ ବେଶୀ ଭଲ କୋଉଟା ଲାଗେ କଉ ଫ୍ଲେବର ଟା?
ଅଧିକା ତ ଛୋଟ ପିଲାଙ୍କୁ କହିବାକୁ ଗଲେ ଏ ଚକଲେଟ ଟା ତ ସମସ୍ତଙ୍କୁ ଭଲ ଲାଗେ ଛୋଟ ପିଲାଙ୍କୁ। ଆଉ ଯଦି ଏ ଯେ ଟିକିେ ହେଲେ ପାଇନଆପୁଲ୍ ବଟରସ୍କଚ୍ ଏଇଗୁରା ଆଉ।
ଆଛା। ତତେ କୋଉଟା ଭଲ ଲାଗେ?
ମତେ ବଟର ସ୍କଚ ଟା ଟିକେ ଭଲ ଲାଗେ ଆଉ।
ଆଚ୍ଛା। ତାଧିରେ ଯୋଉ ଇଏଟା ପଡୁଥିବ ନଟ ଟା ନା?
ହଁ ତା ନଟ ପଡୁଚି ତା କ୍ରସ୍ ବି ପଡୁଚି।
ଏଟା ଭାନିଲେ ବଷ୍ଟରେ ହଉଥିବ ନା?
ହଁ।
ଆଚ୍ଛା ଆଉ ତାହେଲେ ତୁ ସବୁ ଶିଖିଲୁଣି ନା?
ହଁ ଶିଖିଗଲାଣି ହଁ। ଆଉ ତମକୁ କୋଉ ଫ୍ଲେବର ଭଲ ଲାଗେ?
ମୋର ବି ସେମିତି ଚକଲେଟ କି ପାଇନାପଲ ବଟରସ୍କଚ ଜାଲେ ସବୁ ଖାଇଦେବି। ଗୋ ଖାଲି ରେଡ ଭେଲବେଟ କୁ ଛାଡିକି ଆଉ ସବୁ ମୁ ଖାଇଦେବି।
ଆପଣଙ୍କ ଜନ୍ମଦିନ ତ ଗଲା ଆପଣ କେକ୍ କାଟିଥିବେ ଆଉ।
ନାଇଁରେ ଏଥର ଯେମିତି ସାଙ୍ଗମାନେ କାଟି ଲେ ମୁଁ ଆଣିନି ପର୍ସନାଲି କେକ୍ ଆଣିନି କି ଘରେ କାଟିନି।
ଆଉ ଏଥର ରଜ ଆପଣଙ୍କ କେମିତି କାଟିଲା?
ଏମତି ମାଉସୀ ଘର ଦିଦିଘର ହେଇକି ଏମତି ସରିଗଲା ରଜ ଆଉ।
ଆଉ ସାଙ୍ଗ ମାନ ସ କୁଆଡେ ବୁଲିଆକୁ ଯାଇଥିଲ? ହଁ ମୋର ବି ଭଲ କରିଥିଲା। ମୋ ଦି ଭଉଣୀ ମାନେ ଆସିଥିଲେ। ଏବେ କୁଣିଆ ବି ଆସିଥିଲେ ଏମିତି ଆଉ ଭଲ କଟିଗଲା ହଁ।
ମୁଁ ଘରେ ରହି ଗଲେ ଏମିତି ମାଉସୀଆରେ ଗଲି ତା ପରଦିନ ଗଲି ଏମିତି ହେଇକି କଁ ଅଧା ଖାଇଗଲା।
ଓହୋ।
ଆଉ ଘରେ ସମସ୍ତେ କେମତି ଅଛନ୍ତି।
ହଁ ଭଲ ଅଛନ୍ତି ଆଉ ଆପଣଙ୍କ ଘରେ।
ହଁ, ଭଲ ଅଛନ୍ତି। ଆଉ ତୁ କଁ ପଢା ପଢି କରୁଚୁ ନା କଣ ନା ପଢିବୁନି ଆଉ ଓ ଆ ଭିତରେ ସରିଲା।
ହଁ, ଏବେ ତ ଗ୍ରାଜୁଏସନ୍ ସରିଲା। ଏବେ ପଢ଼ାପଢ଼ି ଟିକେ କରୁଛି। କ କମ୍ପିଟେଟିଭ୍ ପାଇଁ ଆଉ ହଁ।
ଆଚ୍ଛା-ଆଚ୍ଛା ଭଲ ମାଡ଼ି ଚାଲ। କିଛି ନାହିଁ, ମୁଁ ଏବେ ଯାଉଛି ଗୋଟେ କୋର୍ସ କରିବା ପାଇଁ ତ। ମାନେ ଯୀବ ମାନେ ଯିବ ତାପରେ ସ୍କିଲିଂ-ଫିଲିଂ ଯଦି ତମେ କରିବାକୁ ଇଚ୍ଛା ପୂରଣ ଥିବ କରିବ ନହଲେ ତ ସେମାନେ। ତମକୁ ଜବ୍ ଲେଟର ଦଉଛନ୍ତି ତମ କ୍ୱାଲିଫିକେସନ ଅନୁସାରେ।
ଓହୋ।
ତ ସେଠିକି ଯାଉଛି ଦେଖାଯାଉ କଣ ହଉଛି ଆଉ।
ହୁଁ ଭଲ ଆଉ।
ଏବେ ଆମର ସ୍କିଲ‍ଂ ପୋରସନ ଷ୍ଟାଟ ହେଇଛି। ଯାଉଛୁ ଆମେ ସମସ୍ତେ କ୍ଲାସ କରୁଛୁ ଆଉ ଭଲ ଲାଗୁଛି ଆଉ।
ଆଉ ଆପଣଙ୍କୁ କୋଉ ପିଠା ଭଲ ଲାଗେ ସବୁଠୁ।
ମତେ ଚକୁଳି।
ଓ ହୋ ଆଉ ଚକୁଳି ପିଠା କରିତେ, କରି ଜାଣିଛନ୍ତି?
ହଁ ସେମିତି ବେଳେ ବେଳେ କରେ ଆଉ।
ଆଉ, ଆପଣ ରଜରେ କୋଉ କୋଉ ପିଠା ଖାଇଲେ?
ମୁଁ ରଜରେ ଖାଇଛି ଆରିସା ପିଠା‌ ଆଉ। ଆଉ, ସେ ଯୋଉ ମଣ୍ଡା ଟାଇପ ର ତା ଦେହରେ ପୁର ଥାଏ ସେଇଟା ଖାଇଛି। ଆଉ ଚକୁଳି ଖାଇଛି ଆଉ।
ଆଉ ପୋଡ ପିଠା ଖାଇ ନାହାନ୍ତି?
ନାଇଁ ମୁଁ ସେଟା ଖାଏନି, ଆମ ଘରେ ବି ହେଇନଥିଲା।
ଓ ହୋ।
ହୁଁ ତତେ କୋଉ ପିଠା କରିଆସେ।
ମତେ ଚକୁଳି ଆସେ, ପୋଡ ପିଠା ବି କରିଆସେ, ଏମିତି ଆଉ।
ଆଉ, ତତେ ରୋଷେଇ କରିବାକୁ ଭଲ ଲାଗେ?
ହଁ ସେମିତି ବାସ୍ ନର୍ମାଲ ଟିକେ ଟିକେ ଆସେ ଆଉ।
କଁ କଁ କରୁ ଘରେ।
ମ୍ୟାଗି କରି ପାରିବି, ତାପରେ ଏମତି ବାସ କିଛି ମସଲା ବାଲା ତରକାରୀ ହେଇଗା ଯାହା କରିଦେବି ଟିକେ।
ମ୍ୟାଗି ତ ସମସ୍ତଙ୍କୁ କରିତେ ହୋଇ।
ହଁ।
ସସ୍ତା ସୁନ୍ଦର ମଝବୁତ।
ଆଉ, ଆପଣ ଏଥର ରଜରେ ଦୋଳି ଖେଳିଛନ୍ତି ନା ନାଇଁ।
ନାଇ ଖେଳିିନି।
ଓହୋ।
ଆଉ।
ହଁ ମୁଁ ଯାଇଥିଲି ଭଉଣୀ ମାନଙ୍କ ସହ, ମିଶିକି ଯାଇଥିଲୁ ଆମେ ଖେଳିଥିଲୁ।
ଓ ହୋ କୋଉଠିକି ଯାଇଥିଲ‌।
ଏଇ ରଜ ମହୋତ୍ସବ ପଡ଼ିଥିଲା, ଆମେ ଯାଇଥିଲୁ ସମସ୍ତେ ମିଶିକି ଆଉ।
କୋଉଠି।
ଇଏ ଆମ ଘର ପାଖରେ ରଜ ମହୋତ୍ସବ ପଡିଥିଲା ଆଉ।
ଓହ
ଆଉ, ଆଗକୁ ତ ରଥଯାତ୍ରା ଆସୁଛି ଆପଣ ଯାଉଛନ୍ତି? ହଁ-ହଁ, ସେଇଟା କେମିତି ବା ନ ଯିବୁ ଆମେ। ହଁ! ଭଲ ଲାଗିଲା? ଭଲ ଲାଗିଲା ଆଉ।
ଠାକୁରଙ୍କୁ ଦର୍ଶନ କର୍ଚୁଟି?
ହଁ-ହଁ!
ଆଛା ଆଉ କେମିତି ଲାଗିଲା ହଁ ହଁ ମୁଁ ଯାଇଥିଲି ସେ ରାତିରେ ଦର୍ଶନ କରିବା କଥା ଆଉ।
ଆଉ ବିବାହ ଦିନ ଯାଇନାହାନ୍ତି।
ନାଇଁ ସେଦିନ ଯାଇନି ଦେହ ଟିକେ ଖରାପ ଥିଲା ତ ଆଉ ଯାଇନି ତାରି ସେଦିନ ଯାଇଥିଲି।
ଓ-ହୋ ଆଉ ଆପଣଙ୍କ ଘରେ ସ କଣ କହିଲେ।
ମୁଁ କହିଲି ତୁ ବୋଧେ ଦିଦିନି ଯାକ ଯାଇଚୁ।
ହଁ ହଁ ମୁଁ ଦିଇ ଦିନ ଯାକ ଯାଇଛି।
ହଉ ତୋ ଭଉଣୀ ମାନେ ଆସିଥିଲୁ ତୁ ବୁଲିବାକୁ ଆଉ ଭଲ। ମୁଁ ଯାଇନି ସେ ଦିନ ମା ଦେହ ଭଲ ଲାଗିଲାନି ତ ଘରେ ରହିଗଲି ଆଉ। ତା ପରଦିନ ଆଉ ଗଲି ବୁଲି କି ଆସିଲି ଆଉ ରାତିରେ ଆଉ ସକାଳ ତ ସାଢେ ପାଞ୍ଚଟାରେ ଆସିଲି ଆଉ।
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ବାପା ଯାଇଛନ୍ତି ଦୋକାନ ଆଉ ଭଉଣୀ ଏଠି ପଢୁ଼ଛି ମାମା ଟିଭି ଦେଖୁଛି ଆଉ।
ଆଉ ଏବେ ଇ ଆମର ମମି ଏଇଠି ବସି ମୋ ବା ଟିଭି ଦେଖୁଛନ୍ତି ଆଉ ମୁଁ ଏଇଠି ବସି ଭାଇ ଯାଇଛି। ଟିଉସନ୍ ଆଉ ବାବା ଦୋକାନ।
ଆଉ ଦିଦି।
ଦିଦି ତା ଅଫିସ୍ ଯାଇଛି ଆଉ।
ଆଚ୍ଛା ଆଚ୍ଛା। ତୋର ଏବେ କିଛି ଜବ୍ ଫବ୍ କରିବ ଇଚ୍ଛା ନାହିଁ ନା କରିବୁ ନା କଣ।
ହଁ ଇଚ୍ଛା ତ ଅଛି ଟିକେ କିନ୍ତୁ ଏବେ ପାଠ ପଢ଼ା ଚାଲିଛି ଆଉ।
ତୁ ବୋଧେ କମର୍ସ ପଢୁଥିଲୁ।
ହଁ- ହଁ
ଭଲ ତୋତେ ଭଲ ଲାଇନ୍ ମିଳିଯିବ। ମୁଁ କହିଲି ତୋତେ ଭଲ ନାଇ ଲାଇନ୍ ରେ ଜବ୍ ମିଳିଯିବ।
ହଁ ଚାଲିଛି ତ ଦେଖା ଯାଉ କଣ ହଉଛି।
ଆଉ କେକ୍ ଟା ବି ଶିଖିଛୁ ଗୋଟେ କେକ୍ ଦୋକାନ ଖୋଲେ ଆଉ।
ଆଗରୁ ଦେଖିବା କଣ ହଉଛି ଏବେ
ଚାଲେ ସାଙ୍ଗ ହେଇକି କରିବା ଗୋଟେ କେକ୍ ଦୋକାନ।
ହଁ କରିବା ଆଉ।
ହୁଁ ତୁ କେକ୍ ତିଆରି କରିବୁ ମୁଁ ଖାଲି ଦେବି ଲୋକମାନଙ୍କୁ ଆଉ।
ତମକୁ ଆସେ କେକ୍ କରିବା।
ସେମିତି ନର୍ମାଲି ହିଁ ମୁଁ ଜାଣିଛି ବେଶୀ ଜାଣିନି। କନ୍ ଡେନ୍ ଫନ୍ ଡେନ୍ ଏଗୁଡ଼ା ସବୁ ଜାଣିଛି କେକ୍ କଣ ଜାଣିନି ମାନେ ନର୍ମାଲି ଏଇ ଆଉ ବେଶି ଜାଣିନି।
ସତରେ ଜାଣିଛ ତା ହେଲେ
ଭଣ୍ଡେଣ୍ଡ ଙ୍କ ଝିଅ ପୁଅ ହରିଆ ସବୁ ତିଆରି କରିପାରିବ।
ଏମତି ନର୍ମାଲ ବଙ୍କା ତେଢ଼ା ମେଢା଼ ହବ ଆଉ।
ଯାହା କିଛି ଜାଣି ହ ଯାହା କିଛି ଜାଣିଛ ଆଉ।
ହଁ ସେମତି ବେଶିକ୍ ନଲେଜ୍ ଆଉ।
ହୁଁ ଗୋଟେ ମିଶିକି ଖୋଲିବା ଆଉ।
ହଁ ଖୋଲିବା ଆଉ।
ଆଉ କୁଆଡ଼େ ଏଇ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇନ।
ନାଇଁ ଯାଇନି ଯିବି ଆଉ।
ହୁଁ।
ହୁଁ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଆଉ ତମ ଘରେ।
ହଁ ସମସ୍ତେ ଭଲ ଅଛନ୍ତି।
ଆଛା। ଆଉ ଆଉ କଣ ଖବର କହ।
ହଁ ମୋର ତ ସବୁ ଭଲ ଚାଲିଚି ଆଉ ଆପଣଙ୍କର କେମିତି ଚାଲିଚି।
ହଁ ସେମିତି ସବୁବେଳେ କଣ ଭଲ ଚାଲିପାରିବ ସେ ଠି ଭଲ ଖରାପ ଚାଲିଛି ଆଉ।
ହଁ ଏବେ ତ ସମସ୍ତେ ଦୈନନ୍ଦିନ ଜୀବନରେ ବ୍ୟସ୍ତବହୁଳ ରହୁଛନ୍ତି ଆଉ।
ଏତେ ରହିବାକୁ ପଡିବ ନହେଲେ ହବନି। ହଉ ସାଙ୍ଗ ମୋର ଗୋଟେ କଲ ଆସିଛି ମୁଁ ପରେ କଥା ହଉଛି ତୋ ସହିତ।
ହଁ ହଁ ହଁ।
ହଉ।